ହାଲୋ।
ହାଲୋ।
ମୋ କଥା ଶୁବା ଯାଉଚି?
ଟୁ ହଁ ଶୁଭା ଯାଉଛି।
ଲୋ
ହଁ।
ହଁ ହଁ ମତେ କେତେ ଟାଇମ୍ ପରେ ଯାଇଁ ଶୁଭା ଗଲା।
ହଁ ଟିକେ ନେଟୱାର୍ ପ୍ରୋବ୍ଲେମ୍ ଏଇ ଯୋଉ ପା ମ ହଉନି କି? ବର୍ଷା ପାଗ ଟିକେ ହଉଚି ତ ସେଥିଲାଗି ଟିକେ ନେଟୱାର୍କ ପ୍ରୋବ୍ଲେମ ଟିକେ ରହୁଚି ଆଉ।
ହଁ।
ଆଉ ମୁଁ ଯୋଉଠି ରହୁଚି ଏଠି ଟିକିଏ ସବୁବେଳେ ନେଟୱାର୍କ ପ୍ରୋବ୍ଲେମ ଟିକିଏ ରୁହେ। ବର୍ଷା ହଉ। ଖରା ହଉ ଟିକେ ଅସୁବିଧା ଟା ହୁଏ ଆଉ ଏବେ ସବୁ ଯିଏ ତ ଠିକ ଠାକ୍
ହ ଏବେ ସୁବୁଚି।
ଆଛା ଆଚ୍ଛା ହୁଁ।
କଣ କର
ଆରେ ନା କିଛି ନାହିଁ ବସିଥିଲି ଏଇ ଆରେ କଣ କହୁ ଥିଲି ଗୋଟେ ମୁଁ ଗୋଟେ ଦେଖିଲି ରେସିପିଟେ। କଣ କହିଲୁ ନଡିଆ କୋରା ହେଲା।
ହଁ ହୁଁ।
ଯେ କେବେ ଗୋଟେ ଦିନ ବନା ହେଲା ମାନେ ମୁଁ ଭାବୁଛି ବୋଧେ ଭଲ ଲାଗିବ ମୁଁ ସେଠି ନାଁ ତ କିଛି ଲେଖା ହେଇନଥିଲା ମୁଁ ନିଜେ ଭାବି ଦେଲି ତାଙ୍କ ନଡିଆ କୋଫସା ଦେଇ ଦେଇଛି ହେଲା। ହଁ ସେ କଁ କଲାନା ନଡ଼ିଆ ହଁ। ହଁ ନଡିଆ ବୁ ନଡିଆକୁ ଛୋଟ ଛୋଟ ଖଣ୍ଡ କରି କାଟିଦେଲା ସେଥିରେ। ମତେ ଲାଗୁଚି ବୋଧେ ହରଡ଼ ଡାଲି ହେଲା। କି ଚଣା ଡାଲି ମୁଁ ଜାଣି ପାରିଲିନି ତାକୁ ଭିଜା ହେଇକି ରଖା ହେଇଥିଲା। ତାକୁ ଦିଟାକୁ ଯାକ ମିଶେଇକି ଗ୍ରାଇଣ୍ଡିଙ୍ଗ କରିଦେଲା।
ହେରା ଚଣା ଡାଲି।
ଗ୍ରାଇଡିଙ୍ଗ ମାନେ ମା ଗ୍ରାଇଣ୍ଡିଙ୍ଗ ମାନେ ପୁରା ପ ପତଳା ନୁହଁ ଟିକେ ଗୁଣ୍ଡ ଗୁଣ୍ଡ ହେଇକି ଥିଲା ଖଦଡା ହେଲା। ହଁ ସେମିତି କରିକି ତାକୁ ପୁରା ହାତରେ ଚକଟି କି ହୁଁ। ନାଇଁ ସେଥିରେ ଆଳୁ ନା ଆଳୁ ନାଇଁ ସେଥିରେ ଚକ ହଁ ଚକଟି କିି ତାକୁ ଏମିତି ନାଇଁ ଗୋଲ ନାଇଁ। ଛୋଟ ଛୋଟ ପିଠା ଭଳିଆ କରିକି ତେଲରେ ଛାଣିଲା। ତାପରେ ଅ ଏଟା ତ ସାଇଡରେ ରଖା ହେଲା। କଣ ହେଲା? ଆଉ ତାପରେ ନ ତାପରେ ଏମିତି ସାଧା ତରକାରୀ। ନାଇଁ ତ ଭଏସ କଟୁଚି କଣ କହୁଚୁ।
ନା କହ କଣ କହୁଚୁ ସାଧା ତରକାରୀ। ହଁ ଯେମିତି ତିଆରି ହୁଏ ସେମତି କ
ହଁ ତାପରେ ଆଳୁ ତରକାରୀ ସେ ବନେଇଲା। ପିଆଜ ଟମାଟୋ ଦେଇକି ଯାହା ଯେମିତି ଟିକେ ଅଦା ରସୁଣ ପେଷ୍ଟ ଦେଇକି। କି ଯେମିତି ବନେଇବା କଥା ଆଳୁ ତରକାରୀ ବନେଇଲା। ଆଉ ସେଥିରେ ସେ ଯୋଉ ଛାଣିକି ରଖିଥିଲା ସେଗୁଡାକ ଛାଡିଦେଲା ସେଠି।
ହୁଁ ହୁଁ ଭଲ ଲାଗିବ ବଧେ।
ହଁ ଭଲ ଲାଗିବନି କଣ ପାଇଁ ମୁଁ ବି ଭାବୁ ଟିକେ ମାନେ କୋଉଦିନ ଗୋଟେ ଟ୍ରାଏ କଲେ ହୁଅନ୍ତା ମତେ ଟିକେ ଦେଖିକି। ଯେମିତି ଦେଖା ଯାଉଥିଲା ଭଲ ଲାଗିଲା ଦେଖିକି। ଗୋଟେ ଦିନ କୋଉଦିନ ଟିକେ ଚେଷ୍ଟା କରେ ଟିକେ କରିବାକୁ ଭଲ ଲାଗିବ ଯେ।
ହଉ ହ କରିବା କେବେ ଗୋଟେ।
ମୁଁ ହେ ବନେଇବାର ଥିଲେ ନା, ସବୁ ଜିନିଷରୁ ନୂଆ ନୂଆ ଜିନିଷ ବାହାରି ପାରିବ।
ହଁ-ଅଁ-ଉଁ।
ଇଛା ଥିବ, ଇଛା ଥିବ ଜିନିଷ ଥିବ। ଆଉ-ଉଁ ଖାଇବାକୁ ଯଦି ଲୋକ ଥିବେ ନା, ନୂଆ ନୂଆ ଜିନ୍ସ ତମାନେ ପ୍ରସ୍ତୁତ କରିବାକୁ ମାନେ, ମନ ବି ହବ।
ହଁ-ଅଁ
ଏମିତି ଆଉ, ହୁଁ। ଏମିତି ସବୁ କଥା ଆଉ।
ଆଉ କଣ ଖାଇଚ ଆଜି?
ଆଜି କଣ ଖାଇଛି ମୁଁ? ସେଇ ତ ସବୁଦିନ ଯାହା ଖାଏ, ଭାତ୍ ତ, ଡାଲି, ଭଜା, ତରକାରୀ ଖାଇବା କଥା ଆଉ।
ଉଁ, ଉଁ। ଏଁ, ଆରେ ତୁ ତ ଆସିଲୁନୁ, ତୁ ତ ଆସ୍ ତିଲୁନୁ, ସେ ଆନିର ଯୋଉ ବାହାଘରଟା ଥିଲା।
ଆରେ ମୋର ତ କାମ ପଡିଗଲା। କହି ତ ଥିଲ ଯେ, ହେଲେ ମୋର ତ କାମ ପଡିଗଲା ଏପଟେ ଆଉ, କଣ କରିବା? ଆଉ କେମିତି କଣ କଣ କଲ ତମ ମାନେ ସବୁ? ହଳଦୀ ମେହେନ୍ଦୀ କେମିତି କଣ କାର୍ଯ୍ୟକ୍ରମ କଲ ସବୁ? କାଇଁ ମୁଁ ଭିଡିଓ ଟିକେ ଟିକେ ଦେଖିଥିଲି ଯେ, ଆଉ-ଉ ସ ପୁରା ଭିଡିଓ ତ ଏବେ ମିଳି ପାରିବନି, ଯାହା ହେଲେ ବି। ଏମିତି ଭାଇ ପଠେଇଥିଲା ସେ ଗୋଟେ ଛୋଟ୍ ଟ ଭିଡିଓ ଟେ ଖାଲି ଦେଖିଥିଲି। ଆଉ କେମିତି କଣ କଲ, ତମମାନେ?
ହଁ, ସେମତି-ଇ। ତ ଯେମିତି ସମସ୍ତ ଝିଅଙ୍କର ହୁଏ, ହଳଦୀ ମେହେନ୍ଦୀ। ହେଲା ଆଁ ସେପଟୁ ଆସିଥିଲେ ସେ, ଏଇଠିି ଝିଅ ଘର ହିଁ ବାହାଘର ହିଲା ଦିନ ବେଳେ-ଏ ନାଁ, ସନ୍ଧ୍ୟା ସାତ୍ ଯାହାହେନେ ଆଠଟା ବେଳକୁ ବିଦେଇ ହେଇଗଲା ଆଉ। ଆଉ କାଲି, କାଲି-ଇ ସେ ଆରେ ସେ ସେପଟୁ ମାନେ, ଘର ପଟୁ ଭୋଜି ହେଇଥିଲା। ଆଁ ସବୁ
ଓହୋ! ହୋ! ଯାଇଥିଲ ନା କଣ ତମ ମାନେ! ଆଉ ତୁ ଯାଇନୁ?
ମୁଁ ତ ଯାନି। ନାଇଁ, ନାଇଁ, ଭାଇ ଯାଇଥିଲା। କାଲି ଯାଇକି ରା ନଅଟାରେ ଯାଇକି ଆଥିଲେ ସବୁ।
ଓ ହୋ! ଆଉ ଭଲ୍ ସେ, ଭଲ୍ ସେ
ତୁ ଆସିଥିଲେ, ବହୁତ ମଜା ଲାଗିଥାନ୍ତା। ତୁ ତ ଆସିଲୁନି ଆଉ, ହଁ-ହଁ- ଆସିଥିଲେ ବହୁତ
କଣ କରିବା ମାନେ ଅଫିସ କାମ ଏମିତି ରହିଯାଉଛି ନା ବେଳେ ବେଳେ, ସମୟର ଅଭାବ। ଆଉ ଏମିତି ଇଚ୍ଛା ଥିଲେ ବି ମଣିଷ ଯାଇପାରୁନି! କଣ ଆଉ କରିବା?
ହଁ
ଅ ହଉ, ଯାହାବି ହଉ କାମଟା ତ ଭଲ୍ ସେ ଭଲ୍ ସେ ହେଇଗଲା। ସେଇଟା ହଉଚି ବଡ କଥା।। ହଁ, ଭୋଜି ଫୋଜି ବି ଭଲ ହେଲା ତାହେଲେ ନାଇଁ କି?
ହଁ, ହୁଁ। ସମ୍ ଭୋଜିରେ ହେଇଥିଲା ଭାତ, ଡାଲି
ହୁଁ।
ଚିକ ଚିକେନ ମାଛ ପନିର ଖିରି ଖଟା ପାମ୍ପଡ଼ ଏତିକି ଆଉ।
ଆଛା ଆଛା ଭଲ ହେଇଥିଲା ତାହେଲେ ଆଉ।
ହଁ।
ଲୋକ ଗହୁଳି ହେଇଥିଲେ ନା ଭଲ?
ହଁ ଲୋକ ହେଇଥିଲେ।
ହୁଁ ହୁଁ ହୁଁ ହୁଁ ହୁଁ ଠିକ ଠିକ କଥା। ଆଜ କାଲି ତ ମାନେ ଟାଇମ ହିଁ ମିଳୁନି ସମସ୍ତେ ନିଜ ନିଜର ଏମତି ବ୍ୟସ୍ତ। କାମ ବ୍ୟସ୍ତ ସବୁ ଜିନିଷ ବ୍ୟସ୍ତ ହେଲା ବେଳକୁ ଘରକୁ ଆଉ ପହଞ୍ଚିବାକୁ ଟାଇମ ହିଁ ମିଳୁନି ନିଜକୁ।
ହଁ।
କରିବା।
ମାନେ ମଣିଷ ଜୀବନ ଖାଲି ବ୍ୟସ୍ତବ ବ୍ୟସ୍ତ ରେ ହିଁ ପଳଉଚି। ଆରମ୍ଭରୁ ଶେଷ ଯାଏ। ମାନେ ସ୍କୁଲରେ ଯେତେବେଳେ ପଢୁଥିଲେ ସେଆ ସ୍କୁଲରେ ଯେତେବେଳେ ପଢ଼ୁଥିଲେ ସ୍କୁଲ ଟଟିୁସନ ଯିବା ପାଇଁ ବ୍ୟସ୍ତ ବ୍ୟସ୍ତରେ ସବୁ ପଳାଉଥିଲେ ଏବେ ଗୋଟେ ଚାକିରି ପାଇଲା ପରେ ବି ସେ ବ୍ୟସ୍ତରେ ହି ନିଜ ପାଇଁ ଆ ଆଉ ସମୟ ବାହାରି ପାରୁନି।
ନା ନା ସେଇଟା ହିଁ ତ ଜୀବନ ସେଇ ତ ଜୀବନ ଆଉ କଣ କରିବା। ସ୍କୁଲ ରେ ଆମେ ଯେତେବେଳେ ଖାଉଛୁ ବାପା ମା କହିବେ ଆରେ କିଛି ନାହିଁ ଏଇଟା ଟିକେ ପଢିଦେ ଦଶମ ଟା ତର ସରିଗଲା ମାନେ ଆଉ କିଛି ଟେନସ ନଁ ଦଶମ ରେ ଖାଲି ତୁ ଭଲ ମାର୍କ ରଖେ ତାହେଲେ ହେଇଯିବ। ସରିଲା ଦଶମ ଟା ଭଲ ମାର୍କବ ତାପରେ ପ୍ଲସ ଟୁ ଆସିବ। ସେଇ ଯୁକ୍ ତ ଦୁଇ ତିନି ସେତେବେଳକୁ ପୁଣି କଣ ବାହାରେ କିଛି ନହିଁ ଏବେ ଟିକେ ତୁ ଖାଲି ଭଲ ମାର୍କ ରଖିଦେ ତାହେ ବାକି ଜୀବନ ତୋର ସୁଖରେ କଟିବ। ସେତେବେଳଳେ ଭଲ ମାର୍କ ରଖିବ ମଣିଷ ମରି ପଢିକି ପଢି ପୁଣି ସେଇଭଳିଆ ଏମିତି ହେଇ ହେଇ ଚାଲିକି ତ ପୁଣି ସେ ଆରେ କିଛି ନାହିଁ ତୁ ଟିକେ ଚାକିରି ଗୋଟେ ପାଇଯା ତାପରେ ଦେଖିବୁ ଜୀବନ ଟା ପୁରା ଶାନ୍ତିରେ କଟିବ। ସେଇ କଷ୍ଟ କରିକି ମଣିଷ ପାଇଲା ପରେ ବି ଆଉ ଆଉ ସେତେବେଳକୁ ଶାନ୍ତି କଣ କୋଉଠି ମିଳିବ ମଣିଷର ଜୀବନର ଅନ୍ୟ ନାମ ତ ସଂଘର୍ଷ ଖାଲି ଧାଁ ଧପଡ ଏଇଠୁ ହେଇଠୁକୁ ହେଇଠୁ ସେଇଠୁକୁ ସେଇଠୁ ସେଇଠୁକୁ। ଆଉ ସିଏ ବି ଗୋଟେ ପ୍ରକାର ଗୋଟେ ଦୃଷ୍ଟିରୁ ଦେଖିଲେ ଭଲ ମଣିଷ ବ୍ୟସ୍ତ ବି ରହିବା କଥା।
ହଁ।
ଆଉ ଯଦି ମଣିଷ ବ୍ୟସ୍ତ ନ ରହିବ ଅନ୍ୟାନ୍ୟ ମାନେ ଖରାପ ଚିନ୍ତା ବି ମୁଣ୍ଡକୁ ଆସିବ ବହୁତ ଗୁଡାଏ। ଯୋଉମାନାନଙ୍କର ସେ କୁହନ୍ତିନି ଖାଲି ମୁଣ୍ଡ ହଁ। ଆରେ ଗୋଟେ କ ଥାରେ ନାଇଁ କି ଖାଲି ମୁଣ୍ଡ ସଇତାନ ର ଘର ବୋଲି କୁହାଯାଏ ସେଥିପାଇଁ ନିଜକୁ ଯେ ଏତେ ପାରିବ ବ୍ୟସ୍ତ ରଖିବା କଥା ହ ଆଉ କଣ। ବ୍ୟସ୍ତ ର
ଯାଇପାରୁ।
ବୁଲି ଯିବା ଖାଲିରେ ଯଦି ଜଣେ ବସିବ ହଁ ପରା କୋଉ ଦିନ କଣ ହେଇଥିଲା ଗୋଟେ ହଁ କୋଉ ଦିନ କଣ ହେଇଥିଲା ସେଟାକୁ ବସିକି ଭାବିବ ଭାବିବ ଭା ଲିଅ ବ୍ୟସ୍ତ ଯଦି ରହିବ ମଣିଷ କାଇଁ ଆଉ ସମୟ ଥିବ ଯେ ଭାବିବ ଆଉ ମନ ଦୁଃଖଟା କରିବ। ଏଇ ଭଳିଆ ସବୁ କଥା ଆଉ। ଆଉ କେବେ କୋଉ ଆସୁନୁ ତୁ ତୋର ଯଦି ଫ୍ରି ହବୁ ବଲେ ବୁଲିଯିବା ଏଠି ମୁଁ ଯୋଉଠି ରହୁଚି ଏଠି ବି ବଢ଼ିଆ ବଢ଼ିଆ ମନ୍ଦିର ଅଛି। ତାପରେ ଜଳପ୍ରପାତ ଛୋଟ ଛୋଟ ତାପରେ ଏଇ ଯୋଉ କଁ କହିଲୁ ନଦୀ ଭିତରେ ଶିବ ମନ୍ଦିର। ହନୁମାନ ମନ୍ଦିର ଏମତି ସବୁ ଜାଗା ଗୁଡ଼ାକ ଅଛି।
ହଁ ମୁଁ କେତବେଳେ ଫ୍ରି ହେଲେ ଆସିବି ଆଉ।
ହୁଁ ଆରେ ସେ ଯୋଉ ଝିଅଟେ ନଥିଲା ତମର ସାଙ୍ଗଟେ? ନାଁ ନାଁ ଏବେ ଯାଇଁ ତ ହେଇନି। ଆମର ଅଁ ମୋର ଗୋଟେ ଆମର ଗୋଟେ ପିଲାଟେ କହୁଥିଲା